ହାଲୋ?
କଣ କରୁଛ?
ହାଲୋ?
ହାଲୋ?
ହୁଁ କୁହ?
କଣ କରୁଚ?
କିଛି ନାଇଁ ପିଠା ଖାଉଚି।
ଆଜି ରଜ ପାଇଁ ପିଠା କି ପିଠା?
ଆଜି ସିଜା।
ମଣ୍ଡା ସ୍
ନା ନା ମାନେ ସେଇ ଯୋଉ ପୋଡ ପିଠାଟାକୁ ପଡିଗଲେ ସେଟା ଟିକେ ସିଜା ଟାଇପର ପିଠା ଆଉ। ଉଁ ହୁଁ ହୁଁ।
ଆଉ ଦୋଳି ଖେଳିବାକୁ କୋଉଠି ଯାଉଛୁ?
ଏଇ ପାଖରେ ସବୁ ଦୋଳି ଲାଗିଚି ମାଇକି ବାଜୁଚି। ସେଇଠିକି ଯାଇଥିଲି ଆଉ ଆଜ୍ଞା?
ଘର
ଭଦ୍ରକ୍।
ଗାଁ ଗାରେ ନା ଗାଁରେ ହିଁ ଏ ଆମେ ରହୁଚୁଁ ଆ ତ ଗାଁମାନଙ୍କରେ ତ ବଢିଆ ଏଞ୍ଜୟେ କରୁଥୁବେ ନା ରଜରେ। ଆଉ କେତେହଳ ଡ୍ରେସ୍ କରିଛ ରଜରେ?
ରଜରେ କେତେ ହଳେ ଆଉ ଶାଢୀ ଆଣିଥିଲି ନୂଆ।
ଶାଢୀ?
ହୁଁ।
ପଢାପଢି ସରିଗଲାଣି?
ନା ନା ପଢ଼ା ଚାଲଚି।
ଆଉ ସେ ଶାଢ଼ୀ ଏଗୁଡିକ ମତେ
ଏବେ ତ ରଜମାନେ ସବୁ ଚାଲଚି ଶାଢୀ ଏବେ ଆଉ ଡ୍ରେସ ଉପରେ ଫୋକସ୍
ମାନେ ଗୋଟେ ଗୋଟେ ଭଲ ବୋହୂ ହବ ଶାଢୀ ପିନ୍ଧିବ ବୋଲି ଏବେଠୁ ଶାଢୀ କଲେ କରି କରି କରି କରି ରଖି ଆଉ ଆମକୁ ଯେ ଶାଢୀ ଦେଖିଲା ବେଳକୁ ଘୃଣା ଲାଗିଯାଉଛି।
ପିନ୍ଧି ପିନ୍ଧି ଅଭ୍ୟାସ ହେଲାଣି ନା କଣ।
ପିନ୍ଧି ପିନ୍ଧି ନାଇଁ ପିନ୍ଧି ଆସୁନି ନାଇଟି ଜିନ୍ଦାବାଦ।
ହୁଁ।
ଆଉ କଣ ପଢୁଛ ଏବେ କଣ ପଢୁଛ?
ମୋର ଗ୍ରାଜୁ ଗ୍ରାଜୁଏସନ୍ ସରିଗଲାଣି ଏବେ କମ୍ପିଟିଟିଭ୍ ପାଇଁ ପଢାପଢି କରୁଛି ଆଉ।
ଓହ ଗ୍ରାଜୁଏସନ୍ କୋଉ ଇଅର ସରିଲା?
ହୁଁ। ଆଉ ତୁମର ରଜରେ କଣ ହୁଏ?
ମୁଁ ଗୋଟେ କଟନ ଲୁଗା ପିନ୍ଧିକି ବସିଛି। ଏଇ ସେଥିରେ ଗରମ ଲାଗୁଛି।
ହୁଁ, ମାନେ ବୁଲାବୁଲି କରତେ କୁଆଡେ ଗଲଣି ନା ଯାଇନାହାନ୍ତି?
ନାହିଁ। ଅ ମାନେ କିଏ ନବ ବୁଲେଇବା ପାଇଁ? ନିଜେ ରାନ୍ଧିବ ନିଜେ ଖାଇବାକୁ ଦେବ ନିଜେ ସବୁ କାମ କରିବ ତ ନିଜ ପାଇଁ ତ ସମୟ ହିଁ ନାହିଁ ନା।
ହୁଁ।
ସେଟା ପ୍ରୋବ୍ଲେମ ଥିଲା?
ଆଜ୍ଞା।
ଥିଲା?
ମୋର?
ହଁ।
ମୋର ଆର୍ଟସର ହିଷ୍ଟ୍ରି
ଅନର୍ସ ହିଷ୍ଟି ଅନର୍ସ କୋଉ କଲେଜ?
ଆମ ଏଇ ଭଦ୍ରକ
ଭଦ୍ରକ ଅନୁଗୁଳ ପଟେକି କୋଉ ପଟେ?
ନା ନା ଭଦ୍ରକ ତ ଅନୁଗୁଳ ପଟେ ନୁହଁ
ଆଉ?
ଭଦ୍ରକ ଆମର ହୁଁ ହୁଁ।
ଅ ହ ଖାଇତେ ପିତେ ସେଥିପାଇଁ କହୁଛ।
ଆଜ୍ଞା ହଁ।
ଖାଇଥିଲି ଏବେ ଆଉ ତମ ଭାଇ ଭଉଣୀ?
ମୋର ମୁଁ ବଡ ତା ତଳେ ଭଉଣୀ ତା ତଳେ ଭାଇ ବାପା ମା ଜେଜେମା ଆଉ ଆଉ ଆପଣଙ୍କର?
ଶାଶୁ ଘର କଥା କହିବି କି ବାପା ଘର କଥା କହିବି?
ଦିଟାଙ୍କୁ କହିଦିଅ
ବାପ ଘରେ ଗୋଟେ ଝିଅ ବାପା ମା ବଡ ଭଉଣୀ ବଡ ଭଉଣୀର ସ୍ଵାମୀ ଆ ଝିଅ ଭାଇ ଆଉ ମୋର ଗୋଟେ ସାନ ଭଉଣୀ ଅଛି ସେକେଣ୍ଡ ରେ ଆଉ ଶାଶୁ ଘରେ ଶାଶୁ ଶଶୁର ମୁଁ ମୋ ହଜବେଣ୍ଡ ମୂତି ଜୋର ଯା ଆଉ ତାଙ୍କର ଛୋଟ ପୁଅଟେ ଆଉ।
ଓହୋ। ମାନେ ରଜ କୋଉଠି ଭଲସେ ସେଲିବ୍ରେଟ କରନ୍ତି?
ମତେ ତ ଲାଗୁଥିଲା ଯେ ମୁଁ ମୋ ବାପ ଘରେ ଠିକ ଥିଲି। ମାନେ ଏଇ ସମ୍ବଲପୁର ପଟେ ଏତେ କରୁନାହାନ୍ତି। ୱେଷ୍ଟନ ଓଡିଶା ରେ ରଜ ଏତେ
ହୁଁ-ଉଁ-ଉଁ କୋଉ କୋଉ ଜାଗାରେ ଟିକେ ବ କୋଉ କୋଉ ଜାଗାରେ ଟିକେ ହୁଏନି ଭଲସେ।
ମତେ ଲାଗିଛି ତମର ସେପଟ ଏରିଆ ଆଉ ଖୋର୍ଦ୍ଧା ପଟର ଏରିଆଗୁଡାକ ବେଶୀ ଭଲ ଖୋର୍ଦ୍ଧା ପୁରୀ ଗଞ୍ଜାମ ଏଗୁଡାକରେ କରୁଛନ୍ତି ଏଇ ୱେଷ୍ଟର୍ଣ୍ଣ ଓଡ଼ିଶାରେ କରୁନାହାନ୍ତି।
ନା ଆମ ଭଦ୍ରକ ପଟେ ବି ମାନେ ଅଛି। ବହୁତ ଜାଗା ଅଛି ମାନେ ଭଲସେ ସେଲିବ୍ରେଟ୍ କରନ୍ତି।
ହୁଁ- ହୁଁ।
ମାନେ ମେଲୋଡି ହୁଏ ଯାତ୍ରା ବି ହୁଏ ଦୋଳି ଫୋଳି ବି ବସେ। ମାନେ ହାତ ତିଆରି ଦୋଳି ବି ବସେ ଆଉ ଯୋଉ ଆମ ରାମଦୋଳି ଏସବୁ ଯୋଉ ମେଳାର ସବୁ ଯୋଉ ବାଲା ଦୋଳି ବସେ। ହୁଁ ମେଳା ବି ପ ହୁଁ
ଆ ବୁଲାବୁଲି ଯାଇକି ଆସି ସାରିଲୁଣି ଯାଇକି।
ହୁଁ।
ଆଉ ରୋଷେଇ କଣ ହେଇଥିଲା?
ଆଜି ରୋଷେଇ ଭାତ ଡାଲି ଆଉ ପୋଟଳ କୋରମା ଆଉ ପିଠା। ଆଉହେଲା ପୋଟଳ ଆଳୁ ଭେଣ୍ଡି ତାକୁ ସବୁ ମିଶେଇକି ଯୋଉ ନା ଖାଲି ଭଜା ହେଇଥିଲା ଟିକେ ମସଲା ଦିଆହେଇକି ଅଦା ରସୁଣ କଞ୍ଚା ଲଙ୍କାର ଯୋଉ ପେଷ୍ଟ୍ ଦିଆହେଇକି ସେଇ
କହୁ ଆଉ କହୁଛ
ମୁଁ ତ ମୋର ଇଛା ଡି ମୋର ଇଛା ଥିଲା ଡିଫେନ୍ସ ଲାଇନର କିନ୍ତୁ ପଢାପଢି କରୁଛି ପକଉଛି ଫର୍ମ ସବୁ ବାହାରିଲା ବେଳକୁ। ଯୋଉଠି ଗୋଟେ ଲାଗିଗଲେ ଲାଗିଯିବ ଆଉ।
ଏବେ ତ ବାହାରିଥିଲା ନା ପୋଲିସରେ?
ହୁଁ।
ପକେଇଥିଲ?
ହଁ ଫରେଷ୍ଟ ଗାର୍ଡ ପ ହଁ ପକେଇଲେ କଣ ମ ସେଇତ ଦଶ ମାର୍କ ଗୋଟେ ମାର୍କ ହାଫ୍ ମାର୍କରେ କଟି ଯାଉଛି ଆଉ।
ହୁଁ
ହାଫ୍ ମାର୍କରେ ବି ସେ କାଟି ଦଉଛନ୍ତି ଟିକେ ଦୟା ପାଇକି ରଖି ଦଉନାହାନ୍ତି।
ଏବେ ଯୋଉ ରେଟରେ କରପ୍ସନ୍ ହେଲାଣି ଆଉ କଣ କରିବେ ବେକାର୍ ଦେଲେ ହେଇଯିବ।
ଏବେ ବହୁତ କମ୍ପିଟିସ୍ କମ୍ପିଟିସନ୍ ଲେବଲ୍ ଏବେ ବହୁତ୍ ବଢିଗଲାଣି, ମାନେ ଗୋଟେ ଜବ୍ ପାଇବା କେତେ ଯେ କଷ୍ଟ।
ଯଦି ବି ମାନେ ପୋଷ୍ଟ୍ ର ନା କିନ୍ତୁ କ୍ୟାଣ୍ଡିଡେଟ୍ ବହୁତ ଅଛନ୍ତି।
ହୁଁ।
ଚାରିଟା ପୋଷ୍ଟ କୁ ଯଦି ପଚାଶ ହଜାର କି ଲକ୍ଷେ ପିଲା ପକେଇବେ ପାଇବ କି?
ଏବେ ତ ମାନେ ପ୍ରାଇଭେଟ ଜବ୍ ବି ମାନେ ଖୋଜତେ ଗଲାବେଳକୁ ଯୋଉଠି ଗୋଟେ ଲୁଗା ଫୁଗା ଶୋରୁମ୍ ଯେଇଠି ଗଲାବେଳକୁ ମାନେ ଇଣ୍ଟରଭ୍ୟୁ ପିଜି ମାନେ ପ୍ଲସ ଥ୍ରୀ କରିଛି କି ନାଇଁ ମାନେ ଇଣ୍ଟରଭ୍ୟୁ ସିଏ ନେବେ ପୁଣି ତାଙ୍କ କମ୍ପାନୀବାଲା ଥରେ ଆସିକି ନେବେ। ମାନେ ଗମେଣ୍ଟ ଜବ୍ ଠାରୁ ବି ମାନେ ସେ ଅଧିକା ବୁକେଇ ଗଲାଣି।
ପିଲାର କ୍ଲାସିଫିକେସନ୍ ଅନୁସାରେ ପିଲାଙ୍କର ସ୍ମାର୍ଟନେସଟା ଦେଖୁଛନ୍ତି।
ହୁଁ।
ହଉ ଟ୍ରାଏ କର ପଢାପଢି କର। ଯେ ତୁ ଏବ ଏବେ ବି ତ କଣ ସିଟି ବିଡି ବି ବାହାରିଥିଲା ନା।
ହଁ ବି ଏଡ ପକେଇଥିଲି ବାକି ବି ଏଡ ପକେଇଥିଲି ବାକି। ମାନେ କଟ ଅପ ନଉଛି ପଞ୍ଚାବନ।
ହ ତ କଣ ହେଲା ପଞ୍ଚାବନ ତ ଠିକ ଅଛି।
ଆରେ ପଞ୍ଚାବନ ଠିକ ଅଛି ଯେ ମାନେ ମୋର ଫାଷ୍ଟ ଟାଇମ୍ ଏଟେମ୍ ନା ଏଇଟା। ତ ଦି ଦି ତିନି ମାସ ପଡିି ଏକ୍ଜାମ ଦେଇଥିଲି ତ ମୋର ପଞ୍ଚାବନ ନାଇଁ ମୁଁ। ମାନେ ଆନ୍ସର ସିଟ ମିଳଓ ଥିନି ତ ଅଭିଅସଲି ହବ ହିଁ ନାଇଁ।
ହୁଁ ନାଁଇ ପ୍ରିପେଆର ହେଲେ ହେଇଯିବ ମୋର ବି। ଥିଲା ଯେ ମୋର ସ୍କୁଲ ସବଜେକ୍ଟ କିଛି ନଥିଲା ଗ୍ରାଜୁଏସନ ସମୟରେ। ତୁ ମୁଁ କିଛି ଆପଲାଏ ହିଁ କରିପାରିବିନି।
ମାନେ ଏବେ କଣ ପଢିବା ପାଇଁ ଇଛା ଅଛି ନା।
କତେ ଆଉ ପଢିବି ବୁଢି ହେଇଗଲି ପଢି ପଢି କିନା।
କଣ ଗୋଟିଏ ତ ଏଜ୍ ଯୋଉଟା କି ପଢିବା ଏଜ୍।
ଏଲ ଏଲ୍ ବି କରିଲି ଏଲ ଏଲ ଏମ୍ କରିଲି ଆଉ କେତେ ପଢ଼ିଥାନ୍ତି ଆଉ ପଢ଼ିବା ପାଇଁ ଇଚ୍ଛା ନାହିଁ।
ମ୍ୟାରେଜ କରିଲି ଛଅ ବର୍ଷ। ଆଉ ପାଠ ପଢିଲି ଚାରି ବର୍ଷ।
ହୁଁ।
ତ କେତେ ପଢୁ ଥିବି ବସିକି କିଏ ମାନେ ପଢେଇଲେ ଶାଶୁର ଲୋକେ ଏ ତେ ମହାନ ହେଇ ଯିବୁ।
ପାଠ ପଢା ଗୋଟେ ଏମିତୀ ଜିନିଷ ଯଦି ବର୍ଷ ସାରା ପଢୁଥିବୁ ମଲା ଯାଏ ବି ପଢୁଥିବୁ ସେ ସୁରୁନଥିବ। ପଢି ଚାଲିଥିବୁ।
ନାହି ବାହା ହେଇନଥିବ ପାଠ ପଢୁଥୀବ କି କିଛି କ୍ୟାରିଅର ବନେଇ ଦବ ଅଲଗା କଥା। ମାନେ ବାହା ହେଇ ସାରିଲା ପରେ ନା ସମ୍ଭବ ନୁହଁ ଆଉ।
ହଁ ଆଉ ବେ ବେସୀକାଲି ତ ଯଦି ଗୋଟେ ପିଲା ହେଇଯାଇଥିବ।
ନାଇ ସେଟା ତ ହେଇନି।
ତାକି ପଢୁଛନ୍ତି ଯୋ ମାନେ ଯୋଉମାନଙ୍କ ର ହଜବେଣ୍ଡ ସହିତ ବି ତାଙ୍କ ଶାଶୁ ଶଶୁର।
ହଜବେଣ୍ଡ ଦେଖ ହଜବେଣ୍ଡ ହଜବେଣ୍ଡ ଯଦି ସପୋର୍ଟ କରିବନି। ତ ସେଟା ହେଇପାରିବନି ହଜବେଣ୍ଡ ସପୋର୍ଟ ରେ ମୁଁ ଚାରି ବର୍ଷ ପଢି ଦେଲି ବାକି ଫ୍ୟାମିଲି ବି ତ ସେତିକି ସପୋର୍ଟ କରିବା କଥା।
ସେଇ ତ ମୁଁ କହୁଛି ହଜବେଣ୍ଡ ସହିତ ଯଦି ଘର ଲୋକ ବି ସେତିକି ସପୋର୍ଟ କରନ୍ତେ ତାହେଲେ ହେଇପାରନ୍ତା
ହ ଆଉ ଓଭିଅସଲି ଶାଶୁ ଘର ଲୋକ ଯଦି ଏତେ ମହାନ ହେଇଯିବେ ଯଦି ମାନେ। ଯୋଉ ରିଲସ ବାଲି ଶାଶୁ ହେଇଯିବେ ସବୁ ହଁ। ରିଲସ ବାଲି ଶାଶୁ ତ କେହି ହେଇ ପାରିବେନି।
ଭାବ ଯଦି ସବୁ ଶାଶୁ ରିିଲସ ବାଲି ହେଇ ଯାଆନ୍ତେ ତାହେଲେ ବୋହୁ ମାନଙ୍କର ପୁରା ରାଜ ଅଲଗା ପ୍ରକାର ର।
ହଁ ହଁ ରିଲ୍ସ୍ ବାଲି ଶାଶୁ ମାନଙ୍କୁ ଦେଖି ଦେଖି ମନ ଖୁସି ହେଇଯାଉଛି।
ହଁ। କଣ କରିଆ କା ଭାଗ୍ୟରେ କଣ ଅଛି କିଏ ଜାଣେ।
ଆଉ ଆଜି ସନ୍ଧ୍ୟାରେ ଖାଇବ କି ନାହିଁ।
ହୁଁ ମୋର ତ ରଜ ମାନେ ପିଠାଟା ମୋର ବେଶୀ ଚାଲେ। ଭାତ ଅପେକ୍ଷା।
ବି ଆଜି ବନେଇଛୁ ମୋ ଯାଅ ର ମୋର ମଣ୍ଡା ପିଠା।
ହୁଁ। ଏବେ ତ ବି ରାତିରେ ରଜ ମାନେ ଏକ ମାନେ ଗୋଟେ ବକ୍ତ ହିଁ ରୋଷେଇ ହୁଏନା ରାତିଟା ଫାଙ୍କା। ଏ ପିଠା ଯା ଥିବା ଖାଅ ସୁଅ।
ହଉ ଠିକ ଅଛି ରଖୁଛି ପରେ କଲ କରିବି।